ଆ ହଁ କୁହ କଣ କରୁଚ?
ଏଇଠି ବର୍ଷା ହଉଚି ତ ବସିଚି ଆଉ।
ହଁ ଜୋରେ ନା କମ୍।
ହଁ ଟିକେ ଟିକେ
ଆମ ଏପଟେ ବହୁତ୍ ଜୋରେ ପୁରା ହେଇସାରିକି ଏବେ ଜଷ୍ଟ ଟିକେ ଟିକେ ଚାଲିଚି।
ଆପଣଙ୍କ ଘର କୋଉଠି କି?
ଆମର ଦଶ୍ ପଲା
ଓ ହୋ ଦଶପଲ୍ଲା
ହୁଁ ମାନେ ଶାଶୁଘର ଦଶପଲ୍ଲା କିନ୍ତୁ ମୋ ନିଜ ଘର ହଉଛି ଏପଟେ ନୟାଗଡ଼
ଆଉ ନୟାଗଡ ମାନେ ପ୍ରପର୍
ସଂପଡା
ହଉ ହଉ ଲିପା ତାଙ୍କୁ ଜାଣିଛନ୍ତି।
ହଁ ସେ ମୋ ସାନ ଭାଇ ର ସାଙ୍ଗ ବା
ଓହୋ ସେ ମୋ ମାଇଁ ହେବେ
ଅ ହ ହଁ ଲିପା ମୋ ସାନ ଭାଇର ସାଙ୍ଗ ସେ
ଆଉ କଣ ଖାଇଚନ୍ତି?
ଅବିକା ଖାଇଚି ପଣସ ମୁଢି ମାନେ ବହୁତ୍ ଟାଇମ୍ ପରେ ଆଜି ଦେଖିଲି ତ ଇଚ୍ଛା ହେଲା କଣ କେଜାଣିି ଟିକେ ଖାଇଦେଇଚି ଆଉ
ପଣସରେ ବି ହଉଚି।
ପଣସ ମୁଁ ଗାଁ ରୁ ଆଣିଥିଲି ଯାଇଥିଲି ରଜ ପାଇଁ ଯାଇଥିଲି ତ ନେଇକି ଆସିଥିଲି ସେଟୁ ଆଙ୍କର ଏଠି କିଛି ନାହିଁ।
ଆଉ ଦିନଟା କେମିତି କଟିଲା?
ଦିନ ଟା ହଁ ଠିକ୍ ଠାକ୍ ଆଜି ଚ କଟିଚି କାହିଁକି ନା ଘରେ ଆଜି ଝଗଡା ହେଇନି।
ଆମର ଏଠି ଗୋଟେ ଜିନିଷ ମାନେ ଶାଶୁ ଘରେ ଆ
ଆଜ୍ଞା।
ଯେତେବେଳେ ଦେଖିବ ସେତେବେଳେ ମାନେ ଚାଲିଥିବ କିଛି ନା କିଛି ଖିଟିରି ପିଟିରି ଚାଲିଥିବ।
ଉଁ ହୁଁ
ଏଟା ହେଲାନି ସେଟା ହେଲାନି ମୁଁ କହିବା କଥା ଯଦି କିଛି ଅସୁବିଧା ହଉଚି ତ କହିପାରିବ ନାଇଁ ଏଟା ହଉନା ମାନେ ଆରାମ୍ସେ କହିପାରିବ ଗୋଟେ ଇନିଷ - ସେ ଜିନିଷଟା ଚିଲେଇକି କହିଲେ ଝଗଡା ଆଡେ ଇଏ ହଉଚି ନା ନାଇଁ ସେମିତି ନାଇଁ ତାଙ୍କର ଯାହା ଇଛା ସେ ଟା ହେଲାନି ସେଇଟା ହେଲାନି ତାପରେ ଆଜିିକାଲିର ପିଲା ଗୋଟେ ଜିନିଷ ହଉଚି କଣ ସବୁ ଜିନିଷଟା ପସନ୍ଦ କରନ୍ତିନି ଖାଇବା ପାଇଁ ଏମିତିକି ତାଙ୍କ ପୁଅ ନିଜେ ତ ଇଏ କହିବେ ଯେ ମୁଁ କେବଳ ଶାଗ ଖାଇବି ସନ୍ତୁଳା ଖାଇବି ସେମାନେ ଖାଇବାକୁ ମଙ୍ଗିବେନି ହଁ-
ମୁଁ ମୁଁ - ମାମାକୁ ଦେବି କଥା କଥା ହେଲେ ହେବ
ହଁ ହଁ ଚଳିବ।
ଚଳିବ ମାନେ ହଁ ହ୍ୟାଲୋ
ମାଉସୀ ନମସ୍କାର।
ହଁ ନମସ୍କାର, କଣ କରୁଚ?
ମୁଁ ଏମତି ଛାତରେ ବୁଲୁଚି ଆସିକି ଟିକେ ବର୍ଷା ଟିକେ ଟିକେ ପକଉଚି ତ ଆଁ ମୁ ଏମିତି ଘରେ ଖାଇଚି ପଣସ ମୁଢି ଗୋଳିଇ ଖାଇଥିଲି ଏଠି
ପଣସ ଆମ ଗାଁ ବଡ଼ ତ ଢେ ଢେର ପଣସ ହେଲେ ଆମର ଅଛି ଆଉ କଣ।
ନା ଏଇଠି ମୋ ଶାଶୁ ଘରେ ସେମ ତି ନାହିଁ ୟାଙ୍କର ଏଠି ଆମ୍ବ ନାଇଁ ପଣସ ନାହିଁ କିଛି ନାଇଁ ମୁଁ ଗାଁ ରୁ ଯାଇଥିଲି ତ ସେଟୁ ଆଣିକି ଆସିଥିଲି ଗାଁ ରୁ।
ହଁ ପଣସ ମୁଢି ଆମେ ବି ଦିନେ ଏଇଠିି ମିଳିଥିଲା ଜଣେ ଦେଇଥିଲେ ଯେ ଖାଇଥିଲୁ।
ମୁଁ ପାଖାପାଖି ଏଠି ତିନି ବର୍ଷ ମୋର ବାହାଘର ହବ। ତିନି ବର୍ଷ ହେଲା ପଣସ ମୁଁ ଏଠି ଖାଇନଥିଲି ଆଜି କେମିତି ଇଚ୍ଛା ହେଲା ଟିକେ ଖାଇଦେଇଛି ଆଉ।
ତିନି ବର୍ଷ ହେଇଗଲାଣି।
ହୁଁ ବାହାଘର ତିନି ବର୍ଷ।
ହଁ ଆ ଝିଅ ହେଇଗଲାଣି।
ହୁଁ ଦେଢ ବର୍ଷର ଝିଅ।
ହଉ ଭଲ।
ମୋ ଝିଅ ନା ଦିବ୍ୟାଂଶୀ।
ଓହୋ ଆମ ଆମ ଝିଅ ନା ତ ଦିବ୍ୟ ଆ ଦିବ୍ୟଯ୍ୟୋତି ଆଉ।
ହେଁ ହେଁ।
ହୁଁ।
ସେ ତାଙ୍କ ତା ବାବା ଠା ଠାକୁରଙ୍କର ବହୁତ ଭକ୍ତ ତ ସିଏ କହିବେ ମୋର ଠାକୁରଙ୍କ ନାଁ ଅନୁସାରେ ମୁଁ କ ମୁ କହିଲ ଦିବ୍ୟାଂଞ୍ଚ ବଲେ ସବୁ ଠାକୁରଙ୍କୁ ନେଇକି ଜିନିଷ ଛଡା ହଉଛି ନାଁ ଟା ତ ସେଇଥିପାଇଁ ଦିବ୍ୟଂଶି ରଖା ହେଲା।
ଆଉ ତମ ଝିଅ କଣ କରୁଛନ୍ତୀ?
ସିନେମା ପଛରେ ଯାଉଁଥିଲା ଆସିବେ ବୋଲି ଛାତପୁରକୁ ସେ ଟିକେ ପାର୍ଟି କରୁଛି ତ ଆଉ ଏଥିରେ ପାଟି କଲେ ହବନି କଥା ହେଲା ଟାଇମରେ ସେଥିପାଇ ମୁଁ ଛାତୁକୁ ପଳେଇ ଆସିଲି।
ନା ପାଟିକଲେ ହବନି।
ଆଜି କଣ ରୋଷେଇ ହେଇଥିଲା ମାଉସୀ?
ଆଜି ଭାତ ଡାଲମା କଲରା ଚାନିଥିଲି। କାକୁଡ଼ି ଥିଲା ଏନ ଲେମ୍ବୁ ଏମତି ଖାଇଦେଲୁ ଆଉ।
ଓହୋ।
ହୁଁ ଆଉ ତମର।
ଆମର ଆଜି ହେଇଛି ଭାତ ଡାଲି ଆଳୁ ପୋଟଳ ଭଜା ହେଇଥିଲା। ଆଉ ମାଛ ମାଛ ଛଣା ହେଇଥିଲା କାଲି।
ଆସିନି ମାଛ ଆସିନି ଆଜି।
ସିଏ ଆମ ଶାଶୁ ବ ଆସ ଯାହା କହିବେ ସାଙ୍ଗେ ସାଙ୍ଗେ ମାନେ କୋଉଠି ଏଠି ଏରିଆରେ ନ ମିଳିଲେ ବି ସେ ଅଲଗା ଯାଇକି ନେଇକି ଆସିବେ ଘବରଟା ହବ ସେଇଟା। ନହେଲେ ଘରେ ଆଉ ଖାଇବେନି ହଁ ଶାଶୁ ଶାଶୁ ଶ୍ୱଶୁର ଅଛନ୍ତି ପାଖରେ।
ହଁ ଗୋଟେ ପୁଅ କଣ?
ଦିଟା ପୁଅ ରେ ସିଏ ସାନ ଅଛନ୍ତି ସେଣ୍ଟ୍ରାଲରେ ଚାକିରି କରୁଛନ୍ତି ତ। ସିଏ ଯାଇକି ବାଙ୍ଗାଲୋରରେ ରହୁଛନ୍ତି।
ତମେ ପାଖରେ ଅଛ ଆଉ ତମ ବାବୁ।
ସିଏ ଏଇଠି ସୋସାଇଟିରେ ଅଛନ୍ତି ଗାଁ ରେ।
ଓ ଆଉ ଭଲ ତ ଆଉ କଣ।
ଭଲ ଭଲ କିଛି ସେମିତି ନାହିଁ ଆଉ ଭଲ ହେଲେ ଏମିତି ଦେଖିବା ଗାଁ ରେ ଭଲ କିନ୍ତୁ ଇଆଡେ ଦେଖ ଦେଖିବାକୁ ଗଲେ ଭଲ ନାହିଁ ଆଉ କଣ କରିବା ମାନେ ଗୋଟେ ଜିନିଷ ହଁ ଯାଇଥିଲେ ଏବେ ରଜକୁ ମାମୁ ଘର ଡାକିକି ନେଇଥିଲେ ତ ସେଠୁ ଆମ ଘରଠୁ ପାଞ୍ଚ କିଲୋମିଟର ମାମୁଁ ଘର ତ ତାଙ୍କ ଘର ଠିକି ଯାଇଥିଲୁ ନୂଆ ଗାଁ।
ନୂଆ ଗାଁ ଆମର ହେଇ ନୂଆ ଗାଁ ନୂଆ ଗାଁ ଯୋଉ ଦେବରୁ ଶିଖର ଅଛ
ହଁ-ହଁ-ହଁ।
ଜାଣିଲ।
ହଁ ଜାଣିଛି ସେଠୁ ବା ମୋର ବହୁତ ସାଙ୍ଗ ଅଛନ୍ତି ଶିଖର ଗଛ ଉଦପୁର ତାପରେ ଆ ସେପଟେ ଯୋଉ ସେଟା ମନେ ପନି ଗାଁଟା ନା ମୋର ସାଙ୍ଗ ବି ସେଠି ବାହା ହେଇଛନ୍ତି ସାଙ୍ଗ ଗୋଡା ପା ପାଠ ପଢିବା ପାଇଁ ବା ଆସିଥିଲେ ହଁ ହଁ ହଁ।
ଆମେ ଏଇଠିକି ଯାଇଛେ ତମ
ହଁ ସେପଟେ ତାପରେ ଆମର ଯୋଉ ଗୋଟେ ବନ୍ଧ ଅଛି। ସିଆଡେ ଯାଇକି ଆମେ ଭୋଜି ବି କରୁ।
ଓହୋ ହଁ ହଁ ବନ୍ଧ ଗୋଟେ ଅଛି। ଏଇ ଯୋଉ ଏଟା କି ବନ୍ଧତ କହୁଛନ୍ତି ଗୋଟେ ଏଇଟା। ଆମ ଝିଅ ହେରିକା ଯାଇଥିଲେ ମ ଗୋଟେ ଥର କି ବନ୍ଧ ଗୋଟେ ତ ସେଇଟା କଣ ମୋର ବି ମନେ ନାହିଁ ଭୁଲି ଯାଇଛି।
ଏତି କଣ ଅଛି ନା ମାନେ ଗାଁରେ ଚାକିରି କରିବାକୁ ଯଦି କିଛିଟା ଅସବିଧା ହଉଛି ଘର ବି କୁଆଡେ ଯାଇପାରୁନି ବାହାରେ ହଁ ଚା କିରି କଲେ ତ ବାହାରେ ଯାଇକି ଘର ଭଡ଼ା ନେଇକି ରହିବ। ଗାଁରେ କଉଠି ଏଠି ରହିଲା ମାନେ ଯୁଆଡୁ ଏମିତି ନିନ୍ଦା ଶୁଣିବ ସେମତି ବି ନିନ୍ଦା ଶୁଣ। ସେଥିପାଇଁ ଚୁପ୍ ହେଇକି ସବୁ ଜିନଷ କରିବାକୁ ପଡୁଛି କଣ କରିବି।
ସେଇଟା ତ ସତ କଥା ଆମେ ଏଇଠି ଏବେ ପଳେଇ ଆସିଛୁ ଭୁବନେଶ୍ଵର।
ହୁଁ।
ଏଇ ପୁଅର ମାନେ କଣ ନବମ ହେଲାନେ ପଳେଇ ଆସିଲୁ ଆଉ।
ଓହୋ।
ଆଉ ଏଇଠି ବି ଅଛୁ ଯାଇନି ମୁଁ ଏବେ ମାର୍ଗଶିର ମାସରେ ଯାଇଥିଲି। ସେତିକି।
ନାଇଁ ସେ ମୋ ଯା କଣ ସେ ବାହାଘର ତାଙ୍କର ଏ ଟିକେ ଜଷ୍ଟ ଦେଢ ବର୍ଷ ହେଲା ମୋ ଝିଅ ମାସ କର ହେଇଥିଲା ତାଙ୍କର ବାହାଘର ହେଲା ସି ଏଟି ସିଏ ବି ଚଳେଇ ଦେଲେନି ତାକୁ ବି ଚଳେଇ ଦେଲେନି କିନ୍ତୁ ସିଏ ଯେହେତୁ ତା ସ୍ୱାମୀ ଏଠି ରହୁନାହାନ୍ତି। ସିଏ ଏଥି ପାଇଁ ସେ ମଙ୍ଗିଲାନୀ ରହିବା ପାଇଁ ସେ ଯାଇ ଟା ବାପ ଘରେ ରହୁଚି। କେତେବେଳେ କେମିତି ଆସୁଛି ହେରି ଏଠି ମାସେ ପନ୍ଦର ଦିନ ରହୁଛି ପୁଣି ପଳଉଛି। ତ ମେନ୍ ଜିନିଷ ଆଙ୍କର
କ ତା ସ୍ୱାମୀଙ୍କ ପାଖରେ
ହ ସେଠି କ୍ଵାର୍ଟର ଏବେ ମିଳିନି ତାପରେ ଟିକେ ଏଇଠି ବାହାଘର ଫାହାଘର କରିକି ଟିକେ ବାକି ହେଇ ଯାଇଛନ୍ତି ତ। ଫ୍ୟାମିଲି ରହିଲା ମାନେ ଯାହାହେଲେ ଖର୍ଚ୍ଚ ବହୁତ ବଢିବ ସେଥିପାଇଁ ହୁଁ ସେଥିପାଇଁ ଟିକେ ସେ ରହିଛନ୍ତି କହିଲେ ଆଉ କିଛି ଟାଇମ ରହିଯା ତାପରେ ନେଇ ଆସିବେ କଥା ତ୍ରା ଏଟା ଟିକେ ଅସୁବିଧା ହଉଛି ଆଉ।
ସେମିତି ଭଲ ଆଉ କଣ କରିବ ଶାଶୁ ଶ୍ୱଶୁର ଦି ଜଣ ଯାକ ଅଛନ୍ତି।
ହଁ ମୁଁ କହିବା ତ ତମର କୌଣସି ଜିନିଷର ଅସୁବିଧା ହୁଅନ୍ତା ଝଗଡା କରନ୍ତ କିଛି କଥା ନାହିଁ। ଖାଲି କଥାରେ ଝଗଡା ମାନେ ଆ
ଆମର ବା ସେମିତି ଆମର ବି ସେମିତି। ଆମ ଶାଶୁ ସବୁବେଳେ ହେଇ ଗିଜି ଗିଜୀ ସବୁବେଳେ ହୁଅନ୍ତି।
ତାପରେ ମୋ ଝିଅ ହେଲା ବୋଲି ବି ସେଟା ପୁଣି ତାଙ୍କର ବହୁତ ଅସୁ
ହଁ ଝିଅ ହେଲା ଯେ କଣ ହେଇଗଲା ଆଉ କଣ ଆଉ କଣ ଏମିତି କିଏ କହିପାରିବ କି ପୁଅ
ମୁଁ ମୋ ଝିଅ ମାନେ ମୁଁ କହିଲି ବା ଏମିତି ମୋର ଜୀବନ ଏମିତି ହେଇଛି ମୁଁ କୋଉଟା ଭୁଲି ପାରିବିନି ଗହ ମାସ ମାନେ ମୋ ପିଲା ପେଟରେ ଥିଲା ପେଟରେ ପିଲା ଥିଲା ତିନି ମାସ ହେଇଛି ମାନେ ସେ ଟାଇମରେ କେତେ କ୍ରିଟିକାଲ ହ ମାନେ ଏମିତି ଘରେ ଇଏ ଟର୍ଚର କଲେ ଯେ ଜଳିୟ ଅଂଶ କମିଗଲା ବ୍ଲଡ କମିଗଲା। ଅ ମାନେ ତିନି ଦିନ ତିନି ଦିନ ଚାରି ଦିନ ପର୍ଯ୍ୟନ୍ତ ଖାଇବା ପିଇ ପାଇଁ ବି ଦେଲେଣିି ଘରେ କାନ୍ଦିକି ଫୋନ କଲି ଆସ କି ଘରେ ନେଇକି ପଳେଇଲେ ପୁଣି ଆସିକି
ଭଲ ରଇଗଲା।
ନାଇଁ ନର୍ମାଲ ନୁହଁ ସିଜରିଂ ହେଲା ଇଏ ମାନେ କଣ୍ଡିସନ ଆର ପୁରା ଭଲ ନଥିଲା ମାନେ ଛୁଆ ବଢି ଯାଇଥିଲା ତାପରେ ଉୁଁ ଛୁଆ ତଳମୁହାଁ ହେଇନଥିଲା ପେଟରେ ଝାଡା ହେଇଯାଇଥିଲା। ସେ ହୁଁ ସେଥିପାଇଁ
ର ଇଏ ସିଯାରିଂ କରିକି କାଢ଼ିବେ ଆଉ।
ହଁ ସେଜରିଙ୍ଗ କରିଥିଲେ ତାପରେ ଡାକିକି ବି ଆଙ୍କୁ ଦେଖେଇଲେ। ତାଲେ ମାନେ ତମେ ଭାବୁଥିବ ମିଛ କହୁଛୁ କଣ ବୋଲି ଆସିକି ଦେଖ ଓଟି ଭିତରୁ ଯାଇକି ଦେଖିଲେ ବି ପିଲା ଝା ବସି ପଡୁଛି।
ତମର ନୂଆଗାଁ ନା ନୂଆଗାଁ ପାଖରେ?
ଆମର ସମପଡା ମାମୁ ଘର ହଉଛି ନୂଆ ଗାଁ। ହୁଁ
ଆମ ଭାଉଜ ଜ ଲିପା ଆସିଛି କଷିକିଆରେ ତାଙ୍କର।
ଲିପା ସିଏ ମୋ ସାନ ଭାଇର କ୍ଲାସମେଟ୍।
ଆ ଚେନି ଚେନ୍ନେଇଚ ତ ସିଏ ବି କାଲି ଏଠିକି ଆସିବେ ଆସିକି ଯିବେ କଣ ସିଆଡେ ବି ଇ ଡି ପରୀକ୍ଷା ନା ବନ୍ଧ ପାଖକୁ ଯିବି ସେଆଡ଼େ ଆନ୍ଧ୍ର ନା କଣ?
ଓହୋ ହୋ ଏବେ ତ ଆର ବର୍ଷଠୁ ଆନ୍ଧ୍ରା ବନ୍ଦ କରିଦେଇଛି ଆନ୍ଧ୍ରା ବି ଇ ଡି। ଏ ବର୍ଷ ଯାହା ପିଲା ଯାହା କରିବେ କରିବେ ଆର ବର୍ଷଠୁ ବନ୍ଦ। ଟୋଟାଲ ହଁ ଆର ବର୍ଷ ଠୁ ଆନ୍ଧ୍ରା ବି ଇ ଡି ବନ୍ଦ ହେଇଯାଉଛି।
ହଁ ଆର ବର୍ଷଠୁ ବନ୍ଦ ନା ହଁ ଫୋନ୍ ମୋବାଇଲରେ ତ ଦେଉଛି ଆଉ।
ସେ ମୋ ଭାଇ ହେଲେ ତାକୁ କୁଆ ଆଗୁଆ କୁହା ହେଲା କରିବା ପାଇଁ ସେି ରହିଲା ରହିଲା ହଁ କରିବି କରିବି ହେଳିସି ହେଇକି ରହିଲା ବର୍ତ୍ତମାନ ସେ ବନ୍ଦ।
ହଁ।
ସିଏ ଆଉ କରିପାରିଲାନି ସି ଲିପା ଭାଇ ବି କରିବାର ଥିଲା ସିଏ ବି ହେଲେ କରିପାରନି।
ଓହୋ ସେ ବା କାଲି ଆ ଗୋଟେ ଥରେତ ଯାଇଥିଲେ ଏବେ କାଲି ଏଇଠି ଥରେ ଯିବେ ଆଉ। ଚାରିଥର ନା କଣ ସିଆଡ଼େ ଯିବେ। ଚାରିଥର ଯିବେ। ହ
ତାପରେ ଏଇଟା ମୋ ଏଇଟା କରିବା ପାଇଁ କଣ କି ମୋର ମୋବାଇଲ ଟା ଛୁଆ ବାଡ଼େଇ ଦେଇଛି। ମାନେ ତୁ ସେଇ କଣ ଲାଇଟ୍ ଗଲାନି ବୋଲି ସେ ରାଗରେ ମୋବାଇଲ ଫପାଡି ଦେଲା ଆଉ ସେଟାରେ ଭଲ ଶୁଣା ଯାଉନି। ସେଥିପାଇଁ ଘରେ ଅଛନ୍ତି ତାଙ୍କ ମୋବାଇଲ ରେ ମୋ ଆଇଡି ଟା ଖୋଲି ଦେଇକି କଥା ହଉଛି।
ହଁ ଛୁଆ ମାନେ ତ ଟିକେ ରାଗିଲେ ଫୋପାଡି ଦେବେ।
ଆ
ଛୁଆମାନେ ଟିକେ ରାଗିଲେ ଫୋପାଡ଼ିଦେବେ।
ତାକୁ ମୋବାଇଲ ସେମିତି ଦିଆ ହଉନି କିନ୍ତୁ ଏବେ କଣ ଦି ଦିନ ହେଲା ଯାଇକି ପଡିଶା ଘରେ ଯାଇକି ମୋବାଇଲ ଦେ ଖିଦି ପଳେଇ ଆସିଛି ଆଉ ଟୋଟାଲ ମୋବାଇଲ ଛାଡୁନି। ତାକୁ ମାନେ ଡକ୍ଟର କହିଲେ ଏଠି ଯେ ତିକି ତାକୁ ଦୂରରେ ରଖିବା ଲାଇଟ୍ ଠୁ ପିଲାମାନଙ୍କୁ ସେତିକି ତାଙ୍କ ପାଇଁ ଭଲ ତ ଦୂରରେ ବଲେ ଟିଭି ଟିଭି କମେଡି ମାନେ ଯୋଉ ଆମର କାର୍ଟୁନ ଫାଟୁନ ଯାହା ଦଉଛି ଦେ ଛି ମୋବାଇଲ ଫେରାଇ ଟୋଟାଲ ଦିଆ ହଉ ନଥିଲା। କାହା ସାଙ୍ଗ ରେ କଥା କରିବାକୁ ବି ମୁଁ ତାକୁ ନି କ ଟିକେ କଥା ହବ ସେଇଟା ଅଭ୍ୟାସ ଟା ରହିଯିବ ତାର ସେଥିପାଇଁ ମୋବାଇଲଟା ଦିଏନି ତ ଏମିତି ହେଲା ସେ ତାଙ୍କ ପଟେ ଯାଇ କେତେଳେ ଶିଖିଉ ଛୋଟ ପିଲା ସବୁଆଡେ ଯାଉଛନ୍ତି। କୋଉଠି କଣ ଆଜି ମତେ ଆସିିକି କହୁଛି ମାମା ତୁ ମରିଯା। ହଉ କଣ କହିବ କୋଉଠୁ ଶିଖିକି ଆସିକି ଖଲେ ଘଷି ହେଲା କ ଖଲି ମରିଯା ମରିଯା।
ଏ ଛୋଟ ଛ ତୁ ଯାହା ଟା ଯାହା ଶୁଣିବେ ଆଉ।
ହଁ କଣ କରିବା ଯାହା ଶୁଣିଛି ଯେ ପିଲା ସୋ କହୁଛି ଆଉ।
ଏବେ ତାଙ୍କ ଜେଜେମା ହେରିକା ଆଉ ଖୁସି ଥିବେ ମ ଏବେ ଡାକ କିଡ଼୍ ସବୁ।
ଧରୁନାହାନ୍ତି ଏ ଏବେ ଏବେ ଦି ଦିନ ତଳେ ସେ ବାଲିରେ ଖେଳୁଥିଲା ବେଳେ ତାକୁ ଯାଇକି ଦି ଚାପୁଡା ବାଡେଇ ଦେଲେ। ମୁଁ କହିଲି ଛୋଟ ପିଲା ଦେଢ ବର୍ଷର ଛୁଆ ସିଏ ବାଲି ରେ ଖେଳୁଛି ସେ ଜାଣୁିନି ତା କୁ ବାଡୁଛ ଏଇଟା କଣ ଠିକ କଥା କି ତାପରେ ମା ମା କହିକି ପାଖକୁ ଦୌିଡ଼ିକି ଆସିଲା ଆରି ଗୋଟେ ଗୋଇଠା ମାରିଦେଲେ।
ଓହୋ ଏମିତି?